ହ୍ୟାଲୋ ଆ ରଞ୍ଜନ ଭାଇନା କେମିତି ଅଛନ୍ତି?
କେମିତି କଣ ଅଛି ଦୁଃଖ ଖବର ବା।
କହିଲେ।
ଗୋଟେ ପିଲା ଆଇଛି ଏ ଦିନ ଖେଳିବାକୁ
ହଁ ହଁ।
କିଛି ଗୋଟେ ଦେଲେନି।
ଏ ହେ ମାନେ ତେମେ ମାନେ ଏତେ ପୁରୁଣା ହେଇକି ତମକୁ କିଛି ଦେଉନାହାନ୍ତି ବଢ଼ିଆ କରିଛ ବଢ଼ିଆ କରି
ନାଇଁ ଏଇଟା ଗୋଟେ କଥା ମୁଁ ଗୋଟେ ଏତେ ପୁରୁଣା ପିଲା ଯାହାହେଲେ ହଁ ଭାବୁଛି ମୋ ବ୍ୟାଟିଂ ବୋଲି ଏତେ ଭଲ ନାହିଁ ଏତେ ବି ହେଲେ ମୁଁ କଣ ଗୋ ଖେଳିବା ପାଇଁ ଯୋଗ୍ୟ ନୁହଁ?
ସେଇଟା ବି ସତ କଥା ଏତେ ଦିନି ପରେ ଆଇଲ ମାନେ ଆଗଦବା କଥା ଏତେ ପୁରୁଣା ପ୍ଲେୟାରେ।
ମୁଁ କହୁଛିି ନହେଲେ ମୁଁ କଣ କହିଲି କହିଲ ମୁଁ କହିଲି ଶୁଣ ମୋ କଥା ଶୁଣ ମୁଁ କହିଲି ମତେ ମ୍ୟାଚ୍ ବି ଖେଳାଅନି। ମତେ କହିଲେ ଛଅଟା ବଲ୍ ପକାଅ ମୁଁ ଛଅଟା ବଲ୍ ମାତ୍ର ଟ୍ରାଏଲ୍ ପାଇଁ ଖେଳୁଥିଲି ସେ ଛଅଟା ବଲ୍ ବୋଲି ମତେ ପକେଇ ନାଁ ଏକାଥରେ ମୁଁ ଚିଡ଼ି ଗଲି ପିଚ୍ ଖୋଳିଦେଲି।
ବଢ଼ିଆ କରିଛ। ମାନେ ସିଏ ଗୋଟେ ଭାବୁଛନ୍ତି କଣ କି ନିଜକୁ ଆଁ ମୁଁ ଛଅଟା ବଲ୍ ମାନେ ମାଗିଲ ସେତିକି ବି ଦଉନାହାନ୍ତି।
ମୁଁ ମନାକଲି ଭାଇ ଭାଇ ତମେ ମ୍ୟାଚ ପକେଇ ମନା କରିଛି।
ସେଇ କଥା ମାନେ ଗୋଟେ ଏତେ ଦିନ୍ ପରେ ଆଇଚ ମାନେ ଖୁସିରେ ଟିକେ ବ୍ୟାଟ ଧରିବାକୁ ତ ମିଳିବ।
ସେ ବ୍ୟାଟ୍ ବି କାହାର ଜାଣିଚ ଚିକୁ ଭାଇଙ୍କର ବା।
ଆରେ ଚିକୁୁ ଭାଇ ଆମରି ଲୋକ ହେଇକି ମାନେ ଚିକୁୁ ଭାଇ କଥା ଜାଣିିନଥିବ ସେ ଜାଣି ଥିଲେ ନିଶ୍ଚୟ ଦେଇଥାନ୍ତେ ହଁ ହଁ ସେ ଜାଣିଥିଲେ ସେ ଭାଇ ଦେଇଥାନ୍ତେ। ତାଙ୍କ ଭଳିଆ ନୁହଁ।
ସେ ଚିକୁୁ ଭାଇକି ଟା ମୁଁ ଫୋନ କଲି ସେ ଚିକୁ ଭାଇ କି ମୁଁ ଫୋନ କଲି ସେ ଚିକୁ ଭାଇ କହିଲେ କଣ ଦଉନ ବ୍ୟାଟ୍ ପିଚ୍ ପିଚ୍ ଖୋଳିକି ପଳେଇ ଆସ ମୁଁ ବୁଝିବି।
ବଢ଼ିଆ କରିଚୁ ମାନେ ଚିୁକୁଭାଇ କହୁଛନ୍ତି ମାନେ ତମେ ତାଙ୍କ ସହିତ କଥା ହେଇଛ
ଆ ତାହେଲେ ସବୁ ଖୋଲି କାଳି ପଳେଇ ଆସିଲେ ଏକାଥରେ ପଳେଇ ଯାଇଛି ଏକାଥରେ। ଆଉ କଣ ଅଛି ଯୋଉ କିଛି ଆଉ ପଡିଆ ରେ ନାହିଁ ଖାଲି ମୁଁ ପୁରା ମଝିରେ କୋଉଠି ଖୋଲିଛି ପୁରା ମଝିରେ ଖୋଲି ଦେଇଛି। ହଁ। ତାପରେ ସେ ଯୋଉ ଘର ଯାହା ଜାଗା ମାଲିକ ନୁହଁ ତା ସହିତ ମୁଁ କାଲି ଯାଇଁ କଥା ହେବି।
ଓହୋ।
ସେ ଆମର ଟିକେ ଚିହ୍ନା ଲୋକ ତ ତେବେ ମତେ ଯାଇ ତାଙ୍କ ସହିତ କଥା ହେଲେ ଆଁ କଥାଟା ମୁଁ ବୁଝିବି କାଲି ଯାଇଁକି।
ହଁ ଠିକ୍ କଥା।
ତାଙ୍କୁ ଥାନାରେ ପୁରେଇବି ଥାନାରେ ପୁରେଇବି ସମସ୍ତଙ୍କୁ।
ଥାନାରେ ଏତେ ବାଟ ଗୋଟେ ଯାଉଛନ୍ତି କଣ ଛୋଟିଆ କଥା ଯୋଗୁରୁ ଥାନାରେ ପୁରେଇବେ।
ନା ପଚାରିକି ମାଲିକକୁ ପିଜି କରି ଖେଳୁଛନ୍ତି ଏଇଟା ଗୋଟେ କଥା ହେଲା।
ହଁ ସେଇଟା ତ କଥା ଯେ ତେ ଟିକେ ଚା ଥଣ୍ଡା ହୁଅ ଥଣ୍ଡା ହୁଅ। ଏତେ ରାଗ ରଖିଲେ ଓ ହୋ ହୋ ଏମିତି ଆଉ ରାଗିଲେ ହବ ଛୋଟ ଛୋ
ମୁଁ କହୁ ଛୋଟ ଛୁଆ କଣ ପ୍ଲସଥ୍ରୀ ସଇଲାଣି କୋଡିଏ। ଏକୋଇଶି ବର୍ଷ ପିଲା ସେ ଛୋଟ ଛୁଆରେ ଗଣା ହେବେ।
ଆରେ ହଁ ଯେ ବିଭିନ୍ନ ମୁଣ୍ଡରୁ ବୁଦ୍ଧି ପଶିନି ଆଉ ସେ
ନାଇଁ ସମସ୍ତେ ଥାନାରେ ପଶିବେ। ନା ତମେ ବି ପଶିବାକୁ ଚାହୁଁଛ?
ଆ ହେ ହେ ଦେଖୁ ନ।
ଆଁ। ଭାଇ ମୋ ମୁଣ୍ଡ ପୁରା ଟିଣ ମୁଁ ପରା କହିଛି ଭାଇ ଯିଏ ଏଇନା ସମସ୍ତ ଫଟୋ ଉଠେଇକି ଆଣିଛି।
ଆଚ୍ଛା।
ସେ ମୋ ଡରେଆକୁ ଦୀପ୍ତିଦୀପ ଭାଇ ନୁହଁ ତାଙ୍କୁ ଫୋନ ଲଗଉଛନ୍ତି। ତାଙ୍କୁ ଫୁଣ ଲଗଉଚନ୍ତି।
ଆ ସିଏ କଣ କହିବେ ସିଏ ତ ନିଜେ
କଲ। ସେ ଛାନିଆ ସିଏ ବା ଛାନିଆ ସେଇଠୁ।
ଆଚ୍ଛା ଆଚ୍ଛା।
ସେ ଭାଇ କହିବ ହଉ ଆ ଅଁ ଫାର୍ଷ୍ଟ ଯୋଉ ପିଇଚି ଆମର ଯଉ ଫା ଆ ଗୁରୁଆ ମୋଟ ପିସ୍ ଥିଲା।
ହଁ ହଁ।
ତୁ କଣ ଆଗରୁ କଣ ସେମାନେ ବଡ ପିଲା କୁ ସେପଟ ବଡ ପିଲା କରିନଥିଲେ ତାପରେ ସେମାନେ ବୋଲେ। ଏଇ ପିସଟାକୁ ଆମେ କରୁନଥିଲେ କି ମନ ନାହିଁ ତମର ବ
ହଁ ହଁ।
ତ ସେଇଠି ତ ଆଉ ମୁଁ ସେଇଠୁ ଭାଙ୍ଗିକି ପଳେଇଲି ଦିପ୍ତି ଦିପ ଭାଇ ଫୋନ କରିଥିଲେ।
ହଁ।
ତାଙ୍କୁ ଯୋଉ କଥା କୁହା ହେଲା ସିଏ ଫୋନ କାଟିଦେଲେ।
ଓହୋ ଏମିତିଆ କଥା ତାହେଲେ।
ସେପ ସେ ଏପର୍ଯ୍ୟନ୍ତ ସେ ଆଁ ଏପନ୍ତ କଉଠି ଗୁଟେ ବ୍ୟାଟ ଟେ ବି ଆଣନାହାନ୍ତି।
ବ୍ୟାଟ ଆଣି ନାହାନ୍ତି। ଆଚ୍ଛା।
ଆଁ ଏଇଟା କଥା ତମେ ଗୋଟେ ଏଡେ ବଡ ଲୋକ ତମେ ଗୋଟେ ବ୍ୟାଟ ବଲ ଆଣିବନି।
ହଁ ହଁ ସେଇଟା ବି ସତକଥା ଆ ସେବି ସେମାନେ ଦେଖୁନ। କଉ ମୁହଁରେ ଖେଳିଆକୁ ଆଉଛନ୍ତି ଦେଖୁନ।
ଶୋଦିଲି ପକେଇକି ସେମାନେ ଭାଇ ପଳେଇଲେ।
ହଁ ପରା ବଢିଆ କରୁଛୁ ଆରେ କି କଥା ଆମେ ଏତେ ପୁରୁଣା ହେଇ ଚ ଆମେ କଣ କହୁଛୁ ଆମକୁ ମ୍ୟାଚ ଖେଳାଅ ବୋଲି ଛଅଟା ବଲ୍ ଟିକେ ମାଗିଲ। ସେତିକି ବି ତାଙ୍କ ଦ୍ଵାରା ହେଲାନି। ହଁ ଏବେ ନାମ ନିଅ ଏ-ଏବେ ଖେଳ କୋଉଠି।
ସମ ସମସ୍ତକୁ ବସେଇ ଦେଇଚି ପଡିଆରେ ମୁଁ କହୁଛି ମାଲ ଆଉ କିସ। ମାଲିକକୁ ଡାକିଆକୁ ଆଇଚି ପା। ହଁ ଡାକିଆକୁ ଆଇଚି ପା।
ଓ ହୋ।
ନାଇଁ ନାଇଁ ଭି ନାଇଁ ଥା ଥାନା ଯାଏଁ ଯିବ ନାଇଁ ନାଇଁ ଏଇ କଥା। ବହୁତ ହେଲେ ଥାନା ଯାଇ ନ ଗଲେ ସୁଧରିବି ନହେଲେ ପୋଲି ଖାଲି ପୋଲିସ ନାଁକୁ ଡାକିଦବି ଖାଲି ଡରିବାକୁ।
ଏ ହେ ଦେଖ ଦେଖ ଏମିତି ହୁଉନି ହଁ ହଁ ଡିଏସ୍ ପି ସାଙ୍ଗଙ୍କୁ ବି ତମେ ଚିହ୍ନି ସାଇଲଏଁ।
ସେ ଭାଇ ଅମଲ ପ୍ରଧାନ ଭାଇ ଯୋଉଠି ସେଇଟା ଆମେ ସେଇଠିବା। ହଁ ସିଏ ଡାକି ଦିଅନ୍ତୁ ସେମାନେ କେତେଟା କଣ ଚାରି ପାଞ୍ଚଟା ପୋଲିସ ନାଁ ଡାକି ଦେବି ଡରେଇଆକୁ। ଆମେ ଥାନା ଭିତରେ ପୁରେଇବୁନି, କିନ୍ତୁ ଡରେଇବାକୁ ଡାକି ଦେଇଛୁ।
ହଁ ଛୁଆ ଘରେ ତାଙ୍କୁ କଣ ଟିକେ ଡରେଇ ଧମକେଇ କଣ ଟିକେ?
ହଁ ହଁ ତାଙ୍କୁ ମାନେ ମୁଁ ତାଙ୍କୁ ବସେଇବି, ଗୋଟେ ଆଣ୍ଠେଇବି ଏଇନା ସମସ୍ତଙ୍କୁ ଗଡିଆରେ
ହଁ ମାନେ ଛଅଟା ବଲ୍ ମାଗିଆ ଯୁଗୁରୁ, ଆଉ କିଛି ମାନେ ବେଶୀ କିଛି କହିଛନ୍ତି କି ଆପଣଙ୍କୁ?
କଣ କହୁଛ ତମେ ବୁଢା ହେଇଗଲଣି, ତମେ କଣ ଖେଳିବ ଏ ଗୋଟେ କହିବା କଥା
କଣ ବୁଢା ହେଇଯାଇଛନ୍ତି?
ତାହେଲେ ପୁଲିସ୍ ଡାକିବି ନା ଡାକିବିନି ତମେ କୁହ? ଦଣ୍ଡ ଦରକାର ନା, ସିଏ ଦେଖିଥିବ ଭାଇ ଆମଠ ଆମଠ ଯିଏ ବଡ, ଆହୁରି ସେମାନେ ସେମାନେ ଖେଳୁଛନ୍ତି।
ହଁ- ହଁ।
ସେମାନେ ଆହୁରି ବ୍ୟାଟ୍ ବି ତାଙ୍କ ହାତ ହାତ ଥରୁଛି ତାଙ୍କର।
ସେଇ କଥା ତାଙ୍କୁ ଭାଇ ଖେଳଉଛନ୍ତି, ପୁଣି ଫୋନ କରୁଛନ୍ତି ବି ତାଙ୍କୁ ନିଜେ ବଞ୍ଚିବାକୁ ନା ପଡିଆ ପୁରା ପୁରି ଖୋଲି ଦେଇଛ। ଆଉ ଜାଗା ନାଇଁ ଆଉ
ମାନେ ପେ ନା ଖାଲି ପିଜ ଖୋଲି ଦେଇଛି
ଖାଲି ପିଜ ଖୋଳି ଦେଇଛ ତ ଏଇନା ଏଇନା ନୂଆ ପିଜ ଏଇନା।
ଆମେ କି ଆମେ କଣ ଖେଳିଆକୁ ଯାଉଛେ।
ଆଉ।
ବନାନ୍ତୁ ସେନି ଦ ମାଲିକ ଘର ବାଡେ ବସିବା
ଆଛା ଆଚ୍ଛା।
ହୁଁ ହ।
ଓଃ ଏଇନା କଣ କରୁଥିଲ ଏଇନା କୋଉଠି ଅଛ ଏଇନା।
ଏଇନା ମୁଁ ଆଇଛି ସେ ମାଲିକ ଘଟିକି ବା କଥାହବାକୁ ତା ସହିତ।
ମାଲି ଗ ଅଛ ନା?
କହୁନ କଣ କହୁଛ କଥା କୁହ।
ନାଇଁ ନାଇଁ ମୁଁ କହୁଥିଲି ସେ ପିଲାମାନେ ଏଇନା ମତେ ଫୋନ କରିଥିଲେ ଏ ବିଷୟରେ ପଚାରୁଥିଲେ। କହିଲେ ଆଉ ଭାଇ। କହିଲେ ଭାଇ ଆଉ ଏମିତି ଏମିତି ହେଇଗଲା ସେ ଲୋକ କିଏ ଆମେ ତାକୁ ଚିହ୍ନି ନୁ ସିଏ ଭାଇ ଆମର। ମୁଣ୍ଡ ଖାଇକି ଏ ଆମକୁ ଯାଇଛି ପିଜି ଫିଜି ଭାଙ୍ଗି ଦେଇଛି ମତେ ସି ଭାଇ ଜଣଉଛନ୍ତି ଭାଇ ଭୁଲ ଖାଲି ମାଗୁ କୁଅନ୍ତି କେମିତି। କଣ କରିବ ଭାଇ ତାଙ୍କୁ ଅଟକାଅ ଖାଲି ସେ କଁ ରାଗୁଛନ୍ତି ଆମକୁ ବହେ ଶୋଧିକି ଗଲେ।
ସେ ସେପଟେ ମୋ ମୁଣ୍ଡ ଟିକେ ଚିତ୍ତ ଭାଇକି ଡାକି ଦେଇଚି ବା ମୁଁ।
ଚତା ଆଙ୍ଗ ଟାକି ଦେଇଛ ଏଇନା ଗଲା ଏଇନା ଗଲା ପରେ ସୁଞ୍ଚି ପୁରାଇବେ ଆଉ।
ତାଙ୍କୁ ବୋଧେ ଦୁଇଶ ଟଙ୍କରେ ଟିକେ ପିଆଇ ଦେଇଛି।
ଭଲ କରିଛ ସେମାନେ ଆହୁରି ଟି ଏନା। ଗଲେ ଇଏ ସବୁ ଆଉ ରହିବେନି ବା। ସିଏ ମତେ ଫୋନ କରିକି କାକୁଦ ମିନୋତି ହଉଛନ୍ତି।
ନାଇଁ ତମେ କିଛି ଏତେ ସପୋର୍ଟ ଦିଅନି ତମେ ତ ମୋ ରି ପଟେ ରହିବ ଆଉ।
ଅଁ ହଁ ସିଏ କାଲି ଫୋନ କରୁଛନ୍ତି କହୁଛନ୍ତି ଭାଇ ଆମେ କିଏ ସେ ଲୋ କ କିଏ ଆମେ ତାଙ୍କୁ ଚିହ୍ନି ପାଇଲୁନୁ ଜାଣି ପାଇଲୁନୁ ଆଉ ଆମେ। ହ ଆମକୁ ଟିକେ କ୍ଷମା କରିଦିଅ ଏମିତି କଥା ବୋଲି ଆମକୁ କହୁଛନ୍ତି।
କିଛି କ୍ଷମା ବୋଲି କିଛି ଜିନିଷ ଭିତରେ ନାହିଁ ଆମେ ତାଙ୍କୁ ଥରେ ରେ ଡାଇଦବୁ ଖାଲି ସମସ୍ତେ ପୋଟରେ ଭୁଲ ମାଗିବାକୁ କୁହାହବ।।
ହଉ ହଉ ମୁଁ ତାଙ୍କୁ ସେ ବୁଝେଇି କହୁଛିିବ
ନା ଆରେ ଛୁଅ ତମେ ତେ ତେ ମୋ କଥା ଶୁଣ ଆମେ ଯେତେବେନେ ପଡିଆରେ ଖେଳୁଥିଲୁ। ପଡ଼ିଆ କେ ସଫା ସୁତୁର ଥିଲା ନା ନାଇଁ।
ହଁ।
ଘାସ ଫାଶ ଆମେ କାଟା କାଟି। ବି ବାଲି ଫାଲି ପକା ପକି ବି କରିୁଥିଲୁ ନା ନାଇ ଇଏ ଖାଲି ସେ ଯୋଉ ଗାଈ ଫାଇ ପଉଛନ୍ତି। ଗୋବରରୁ ପଡୁଛି ସେଇଠି ବସ ଖେଳୁଛନ୍ତି ସଫାସଫି କିଛି ନାହିଁ। ଖାଲି କହୁଛନ୍ତି ସିଏ ଇଏ କରିରେ ଇଏ କରିରେ ଏଇଟା ଗୋଟେ କଥା
ଓ ହୋ। ଏମିତିଆ କଥା, ସେଇଟା ବି ସତ କଥା।
ଆରେ ସମସ୍ତଙ୍କୁ, ସେ ଦୀପ୍ତି ଦି ବହି ପଢିଲେ ଡାଇରେକ୍ଟ। ହ୍ୟାଲୋ, ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।
ହଁ, କୁହନ୍ତୁ।
କ ତମ କଥା ଆସୁନି।
ଆରେ ସିଏ କଣ ହେଇଛି କି, ଟିକେ ଆଉ ଟିକେ ଲାଇନ ରୁହନ୍ତୁ। ହ୍ୟାଲୋ, ହଁ, ଏବେ ସୁଭା ହେଲା। ସେଇ ଛୁଆ ଗୁଡା ଖାଲି, ସେଇ ଛୁଆ ଗୁଡା ଖାଲି କଲ୍ କରୁଛନ୍ତି। କୁହୁଛନ୍ତି ଭାଇ ଭୁଲ ହେଇଗଲା ଗୋଡା ହାତ ଧରୁଛୁ ସେମିତି ହୁଅନି।
ନାଇଁ ନାଇଁ ତାଙ୍କୁ କହ, ପୋଲିସ ତାଙ୍କୁ ପୋଲିସ ଯାଉଛି। ତାଙ୍କ କ ପୋଲିସ ଯାଉଛି।
ଛୋଟ ଛୁଆ ଗୁଡା ଏମିତି କୁହନି, ହଗି ପକେଇବେ ସେଇଗୁଡା।
ନାଇ ତାଙ୍କୁ ଟିକେ ନ ଆରେ ଥାନରେ ପୁରରେଇ ବିନି ବା।
ହ ହ ନାଇଁ ସେ ଡରିକି ଛାନିଆ ହେଇ ସାଇଲେନି। ହଁ ସିଏ ଭାଇ ପୁରା ଡରିକି ତାଙ୍କର ଆଉ କିଛି ନାହିଁ। ଆଉ ଖାଲି କୁହନ୍ତି, ଭାଇ ଏମିତି କାଇଁ ହଉଛ, ସେମିତି କାଇଁ ହଉଛ, ଖାଲି ଏମିତି ହଉଛନ୍ତି।
ନାଇଁ ସେ ଚିତ୍ତ ଭାଇ ସେଠି ଜଗେଇକି ଆଇଚି। ଚିତତ ଭାଇ କହିଛନ୍ତି, ଯିଏ ଯିବ ସମସ୍ତ ଙ୍କୁ ଗୋଟା ଗୋଟା ଙ୍କୁ
ଏ ହେ ଭାଇ ତୁ ସେମିତି ହୁଅନି, ସିଏ ମତେ ଖାଲି ଫୋନ କରୁଛନ୍ତି। ଡରେଇ ସାରିଲେ ମତେ କହୁଛନ୍ତି। ଭାଇ ଏମ ଭଲ ହେଇଗଲା ଭୁଲ କାଲି ମାଗୁଛନ୍ତି।
ଭୁଲ ମାଗେ ନା, ମତେ ସେଜଉ ଛଡା ବେଳେ
ସେ କହୁଛନ୍ତି, ସେ ପିଜ, ଫିଜ ବାଗେଇିବା ପାଇଁ ପଇସା ପଚେ ନ ଦିଅନ୍ତୁ। ଆମେ ପଇସା ଦବୁ। କିନ୍ତୁ ସେ ସେମିତି ନ ହୁଅନ୍ତୁ।
ନା, ନା ସିଏ ଯଦି ଡି ଟି ଟି ବହି ପଇସା ଦେବେ, ତାହେଲେ ମୁଁ ମାନିଯିବି ହଁ
ଆରେ ସେ ବ୍ୟାଟେ ବଲ କିଣିବାକୁ ପଇସା ଦଉନାହାନ୍ତି ଇଏ ତ ପିଚ୍ ତିଆରି କରିବା ଦୂରର କଥା।
ନାଇଁ, କିନ୍ତୁ ଭଲ କିନା ସେଠି ଚାରି ପାଞ୍ଚ ଦିନ ନ ଖେଳନ୍ତୁ। କେମତି ଲାଗିବ ନ ଖେଳିଲେ। ଆମକୁ ମାନେ ଛଅଟା ବେଳେ ଖେଳେଇ ଲେନି। ସେଠା ଭଲ ଲାଗିବ ନା ନାଇଁ।
ହଁ ଭଲ ତ ଲାଗିବ କିନ୍ତୁ, ଏଇଟା ଯୋଉଟା ଛୁ ଛୁଆ ଗୁଡା ଭୁଲ କାହିଁକି ମାଗୁଛନ୍ତି ନା। ଭଲ ମାଗି ସାରିଲେ ଆଉ ଆଉ ତାର ବଡ କାମ ଆଉ କଣ ଅଛି। ସେ ବାରମ୍ବାର ଖାଲି କଲ୍ କରୁଛନ୍ତି। କହନ୍ତି ଭାଇ ଭୁଲ ହେଇଗଲା କେମିତି କଣ କର ସେ ଆମ ସହିତ ଲାଗୁଛନ୍ତି। ନା ମୁଁ ସୋଧିବି କଣ ପିଲା ଗୁରା, ଆମଠୁ ସାନ ଗୁରା ଆମ ପୁଅ ବଡିଆ ହେବେ। ଆଉ ସୋଧିବି ଗୋଟେ କଣ।
ନାଇଁ ନାଇଁ ନ କହିଲେ ସୁଧୁରୁ ନାହାଁନ୍ତି ବା।
ଛାଡ ମୋ ରାଗରୁଷା ଛାଡ କଣ ତୁ ଖୋଳିଚ ସାଇିଲୁଣି ଏ ଥାନା ଫାନା ପଳେଇଲେଣି ଆଉ ଛାଡ। ରାଗରୁଷ ଛାଡ। ଆଉ ମୁଁ ବି ତାଙ୍କୁ କହିଦଉଛି ଫିଜ ଟା ବାଗେଇଦିଅ ବୋଲି ଆଉ। ଆଉ କଣ ଆଉ ବେଶୀ
ହଁ ମୁଁ ସେ ମାଲିକ ଆସିଲେଣିି ତାଙ୍କ ସହିତ କଥା ହଉଛି। ତମେ ରଖ ରଖ।
ହଉ ହଉ।